ହ୍ୟାଲୋ
ହଁ ଭାଉଜ କଣ କରୁଛ?
ଏଇ ବସିଛି ଆଉ
ଆଉ ଦେହ ପା ଭଲ ଅଛି ନା।
ହୁଁ
ଆଉ ଖାଇଥିଲ କଣ?
ଖାଇଥିଲି ଜଳଖିଆ ଖାଇଥିଲି ଆଉ ଭାତ ଏପର୍ଯ୍ୟନ୍ତ ଖାଇନି ଖାଇବା ଆଉ
ଖାଇନ ଆସିକି ଦିଟା ବାଜିଲାଣି
ନା ଖାଇନି ଏ ଯୋଉ ଆଇଁଷ ଫାଇଁଷ ଆଜି ହେଇଥିଲା ତ ସେ ଖାଇ ସବୁ ଗୋଟେ ପଟେ ମାଜିି ଧୋଇକି ଟିକେ ପଳେଇ ଆଇଲି ପଳେଇଆଲେ ମୁଣି ଭଲ ଲାଗ ଟିକେ ଯିବି ଖାଇବି ଆଉ ହାତ ଭାତ ଉରା ଗନ୍ଧଉଛି ମାଜି ଧୋଇକି
ହଁ ଏ ଆଇଁସ
ହୁଁ ଆମେ ଆାଇଁସ ଖାଉନୁ ଏଇନା ଖାଇଲା ବେଳେ ହାତ ବନ୍ଧେଇବ ଗୋଟା ଆଜି ଧୋଇକି ଆଇଛି ବୋଇଲେ ଯାଉ ଯାଇ ଖାଇବା ଆଉ ତମ ହଁ ଖାଇଣ
ନା ମୁଁ ପସେଇ ଆଇଁଷ ଖାଉନି ଘରେ ପାଇଁ ଆଇଁଷ କରିଛନ୍ତି ସେ ଯୋଉ ମୁଁ ଘରେ ପଶୁନି
ତମେ ବି ଖାଉନ
ଏପଟେ ଚିଙ୍ଗୁଡି ମୋର ହେଇ ମୁଁ ସାତ ଆଠ ମାସ ହେଲାଣି ଆଇଁଷ ଛାଡ଼ିଲିନି
ହଁ
ଏଇଟା ସେପଟେ ଚିଙ୍ଗୁଡି ସେପଟେ ମଟନ ସେପଟେ ଚିକେନ ସେପଟ ତାପରେଟେ ଅଣ୍ଡା ବରା ଏମିତି କରିକି ଖାଉଛନ୍ତି ମାନେ ଘରେ ପଶି ହଉନି ଘରେ ବି ସୁଧା ବି ପଶି ହଉନି ଆଁ ହଁ ଆଉ ଘରେ ବି ପଶି ହାଉନି
ହଁ ହଁ ମୋର ମୁଁ ପା ଛ ହଁ ଆ ତମେ କ ଖାଇବ
ପଖାଳ ଖାଇଥିଲି ଯାଇକି ଏ ଦଶଟା ବେଳେ ଯାଇକି ପଖାଳ ମୁଟେ ଖାଇଥିଲି ମୋତେ ଏଆ ଭୋକ କଉନି ସେ ଆଇଁଷ ଗନ୍ଧରେ
କାଇଁ ମୁଠି ବଖଳା କ ସହିତ ଖାଇଥ ଜାଣିଛ ଆଇଁସାଇଁସ କରିବ ମୁଁ ଏକାଥରେ
ସେଇ ସେଇ ବି ସେ ସେଇ ଯୋଉଠି ଖାଇଲି, ସେଇଠି ବା ଆଁଇସଉଥିଲା ଗନ୍ଧେଇଲା ପରେ ସେ ମୁଁ ତେ ପକ ଖାଳ ବି ତଣ୍ଟିରେ ଗଳିଲା କେତେ କଷ୍ଟରେ।
କାହିଁ ଛାତ ଉପରୁକୁ ପଲେଇଲନି।
ହେଁ ଖରାରେ ବସିକି ଏଇଟା କଣ ହେଇଛି ଶୀତଦିନ ଛାତରେ ବସିକ ଗ ପଖାଳ ଖାଇବି ଖରା ଦିନ ଗରମରେ ଜଳିଯିବି।
ବାରିଆଡେ ଆମ୍ବମୂଳ।
ବାରିଆଡେ ବା ବେଶୀ ଆଇଁଷ ଫଟୋ ଉଚି ଗନ୍ଧ।
ଆ ସେଠି ରୋଷେଇ ହୋଊ ସେଠି ରୋଷେଇ ଘର ନା ହଁ। ରୋସେଇ ଘର ଆଇଁଷ ସେଇ ପାଇଁ ଆ ଆଁ ଆଇଁଷ ଯେ ନ ଖାଉଥିବ ସେଇଆ ଗନ୍ଧେଇବ ଟିକେ। ତିକେ କଣ ହେଲେ ଗନ୍ଧେଇବ ଖାଲି ହଁ। ଆଉ କଣ?
ତମର ଆଜି କଣ ରୋଷେଇ କରୁଚ ତମେ କଣ ଖାଇବ?
ଆମେ ଖାଇବୁ ଡାଲି ଆଳୁ ଭର୍ତ୍ତା କୋବି ଭଜା। ଫୁଲକୋବି ଆଳୁ ଭଜା ଆଉ ସିଏ ସବୁ ଖାଇବେ ଚିକେନ୍ ହେଇଚି ମାଛ ହେଇଚି ଖାଇବେ ଆଉ। ଚିକେନ୍ ତ ସମସ୍ତେ ଖାଇବେନି ପାପା ବୋଉରେକା କିଏ ଭଲ ପାଉନାହାନ୍ତି ସିଏ ସବୁ ମାଛ ଖାଇବେ। ଏ ଛୁଆ ସବୁ ଚିକେନ୍।
ଛୁଆ ଏଇ ଭାଇ ହରିଆକା ଖାଇବେ ଆଉ।
ନା ଭାଇ ବି ଚିକେନ୍ ଭଲ ପାଉନାନ୍ତି ସେ ମାଛ ଖାଇଲେ। ଛୁଆ ବୋଲି ଏଇ ଧନ ଲାଗି ବେଶୀ ହୋଉଚି ବଡ ପୁଅ ଲାଗି।
ଉଁ ହୁଁ।
ହୁଁ ସେଇବା ଜମା ଖାଇବନି ମାଛ ଦେନେ ହଁ ସେ ସିଏ ଆଇଁଷ ଖାଉଛି ମୁଁ ପା ଛାଡ଼ିଲିଣି ଚାରି ବର୍ଷ ହେଲା ଆଇଁଷ। ଆହୁରି ଆମ ସିପୁ ଛାଡି ଲାଣି ଦିଇ ବର୍ଷ ମୁଁ ବିଲୁକୁଲୁ ଆଇଁଷ ଖାଉନି ଚାରି ବର୍ଷ ଛାଡ ଛାଡ଼ିଲିନି।
ଚାରି ବର୍ଷ ହେଲାଣି ନା ମୁଁ ବି ସେଇ ସେଇ ସେଇ ଆଡକୁ ମୁଁ ଯାଉଚି ବ୍ୟସ୍ତ ହୁଅ ନା ମୁଁ ସେ ଆଇଁଷ ଖାଉନି ବୋଲି ମୋ ଉପରେ ଯାହା ହୋଉଚନ୍ତି ତମେ କୁହ ନା।
ଆ ବା ନାଇ ଆଇଁଷ ଠୀ କଣ ଅଛି ଆଇଁଷ ଟା କଣ ଭଲ ଜିନିଷ ନା କଣ ଛ। ଯାବତ୍ୟ ରୋଗ ବେମାରି। ଏ ପା ହୋଉଚି ଆମ ସାନ ଭାଇ ବି ଛାଡ଼ି ଦେଲାଣି ତିନି ବର୍ଷ ହେଲାଣି।
କି ଯୋଉ ସିପୁୁ ନା?
ହଁ।
ଓହୋ ଆଉ ବଡ ବୋଉ?
ଆ ବଡ ବୋଉ ତାଙ୍କର ଖାଇକି ଶୋଇଚନ୍ତି ତଳେ ନହେଲେ ବାପା ବି ଉ ହଁ ବଡାଆପା ଛକୁରୁ ଆସି ଗାଧୋଇ ପାଧେଇ ଖାଇକି ଶୋଇଚନ୍ତି। ଛୁଆ ବି ସବୁ ଶୋଇଲେଣି।
ଆସୁନା କୋଉ ଦିଇନ ଆମ ଘରକୁ ଫିସ୍ଟି କରିବା।
କରୁନ ସତରେ କରୁନ ଯିବା ଯାଆନ୍ତେ ରାତି ବେଳା କର ଯିବା। ସତରେ ନା ହଁ ରାତି ବେଳିଆ ଯିବୁ ନା ଆ କଣ ଦିଇନ ବେଳିଆ ଯିବୁ। ଦିଇନ ବେଳେ ଦେଖିବାକୁ ହେଇ ତାଙ୍କ ଏକର ଖଞ୍ଜା ବୋଉ ସେକରକୁ ପଳେଇଚନ୍ତି। ଚୁପ୍ ଚାପ୍ କରିବ ଆମେ ଯିବୁ କରିକି ଖାଇଦେଇ ପଳେଇସିବା।
ହୋଉ ଦେଖିବା କରିବା ଆଉ। ମୁଁ ଦରମା ପାଏ କରିବା ଆଉ।
ସାରେ ଆ ସାରେ ତମ ମମି ଆଉ ଆ ଆମେ ସବୁ ମିଶିକି କରିବା ଆଉ ତମ ବୋ ବୋଉ ବଡ଼ ହୁଁ ଦରମା ପାଇଲେ କରିବ?
ହଁ ସାଧା କରିବା ଆଉ।
ହଁ ସାଧା ତ ଆଇଁଷ କି? ଆମେ ତ ଖାଇବୁନୁ ଆଇଁଷ କାହା ପାଇଁ କରିବୁ?
ସେମାନେ ବା ସବୁ ଆଇଁଷ ପାଟି।
ସିଏ ଖାଆନ୍ତୁ, ସିଏ ଖାଇଲେ କଣ ହେଇଗଲା? ଆ ଆମେ ଖାଇବୁନୁ ଆଉ
ହଁ।
ହଁ, ଆମେ ଖାଇବୁନୁ, ସିଏ ଖାଇଲେ କଣ ତାର ହେଇଗଲା ଖାଆନ୍ତୁ। ଆଉ
ଆଉ
ସେ ସବୁ ଖାଇସାଇଲେଣି?
ହଁ, ସେମାନେ ସବୁ ଖାଇସାଇଲେଣି, ଖାଇକି ସବୁ ଶୋଇଛନ୍ତି ବା। ମତେ ସେ ଘର ପୁରା ଗନ୍ଧେଇକି ଫଟଉଛି ବୋଲିକି, ମୁଁ ଘରକୁ ବି ପଶୁନେଇ। ସେ ସେଇ ଘରେ, ଯୋଉ ଘରେ ଶୋଇବେ, ସେଇ ଘରେ ଆଣିକି ଖାଉଛନ୍ତି ଆଇଁଷ। କଣ କହିବ କୁହନି?
କାହିଁ ତମେ ଏବେ ଏ ଯୋଉ ଲଂଘା ପିଣ୍ଢାରେ ଖାଇ ଦଉନାହାଁନ୍ତି, ଘର ଭିତରେ କାଇଁ ଖାଉଛନ୍ତି?
ସେ କଣ କହିବ? ଖାଇଦେଇକି ତା ଦେହରେ ପୁଣି ପୁଣି ଫିନାଇଲ ପକେଇ ତାକୁ ଫୁଣି ପୋଛିଚନ୍ତି। ଯାହାବି ହେଲେ ଆଇଁଷଟା ଖାଇଚୁ ଗନ୍ଧ ହବନି?
ପତ୍ର ନେଇଆସିବ, ଆଇଁଷ ଦିନ ପତ୍ରରେ ଖାଇ ଫୋପାଡ଼ି ଦବ, ବାସନ ଆଇଁଷ ଗନ୍ଧେଇବନି। ଆଉ ଯାହାହେଲେ
ବାସ ସ୍କ। ତାଙ୍କର କିଛି ନାହିଁ, ସିଏ ବାସନ ଦିହରେ ଖାଇକି ଘାଣ୍ଟି ଦଉଛନ୍ତି।
ହେ-ହେ-ହେ-ହେ-ହେଁ ନହେଲେ ଆମର ଯୋଉଦିନ ଥାଇରେ ସମସ୍ତେ ଖାଉଚନ୍ତି ମୁଁସେନ ପତ୍ରରେ ସାଧା ଖାଇଦୋଉଚି ଭାତ। ତାପରେ ଡାଲି ପକେଇଦବୁ, ତାରି କରରେ ସବୁ ଭଜା, ଡାଲି ସବୁ ଭ ଜା ସବୁ ନେଇ ଆଉଛି, ପତ୍ରରେ ଖାଇଦଉଛି
ସେଇଟା କିନ୍ତୁ ବଢ଼ିଆ।
ପତ୍ରରେ ଖାଇକି ଫୋପାଡ଼ି ଦଉଚି, ନହେଲେ ଆ ବେଳେ ବେଳେ ବା ଧର ଥାଳି ସହ ଖାଇଲ ନା? କା ବାସନ ନୁହଁ, ତମେ ଥା ହଁ ନା ନା ଥାଳିଟା କିଏ ମାଜିବାକୁ ନେଇଚି ବାଗେଇକି ମାଜନ୍ତୁ ରିବୁ ଲାଗିଯାଇଥିବ?
ଅ
ଆଉ ଯୋଉ ଦିନ ଟୋଟାଲ ଦିଆ ହଉଛି ପତ୍ରରେ ଖାଇଆକୁ, ସେଦିନ ଆମେ ଥାଳିରେ ଖାଉୁଛୁ। ସେ ପତ୍ରରେ ଖାଇଦେଇଥିବେ, ଥାଳି ଆଇଁଷ ହେଇନଥିବ, ଗନ୍ଧଉ ନଥିବ, ଖାଇବିନି।
ବାସନ ମାଜିଆକୁ ପଡିବନି, ପୁରା ସୁବିଧା, ଖାଇଦବ ସେଉଟୁ ପତର ଫୋକାଡି ଦେବୁ ସଇଲା।
ଆଉ ଖଣ୍ଡେ ବାସନ ହେଲା ଆଉ, ଯାହାଟା ଆଇଁଷ ଖାଇବ ଆଉ।
ଏ ସେନ୍ତି ଯଦି ଡେ ସେମତି ଯଦି ସବୁଦିନ ହୁଅନ୍ତା, ଭଲ ହୁଅନ୍ତାନି? ତମ ତମ ପାଇଁ କହୁଛି, ସ୍ତ୍ରୀ ଲୋକଙ୍କ ପାଇଁ।
ଆଜ୍ଞା, ମୋ ଖୁଡ଼ି ଶାଶୂଘର, ସବୁଦିନ ତାଙ୍କର ପତ୍ରରେ ଖାଇଦଉଛନ୍ତି। ମାନେ ଛୁଆ ହଇରାଣ କିନା ଆଇଁଷ ଫାଇଁଷ ହଉଛି ବୋଲିକି, ପ୍ରାୟ ଟାଇମ୍ ପତ୍ରରେ।
ହୁଁ। ତାଙ୍କର ତ ଡେଲି ଆଇଁଷ ଆଉ, ତାଙ୍କର ଡା ଆଇଁଷ ନହେଲେ ବା ହଉନି।
ତମ ନେଇ ସାଧା ରାନ୍ଧି ନାହାଁନ୍ତି?
ନା ବା, କଣ କହିବ, କି ଦୁଃଖ୍ ଖ ଖବର? କଣ?
ଘର, ଆମ ଘରୁକୁ ପଳେଇଆସ ଖାଇଦେଇ ପଳେଇବ, ସାଙ୍ଗ ହେଇକି ଖାଇବା।
ନାଇଁ ମ ମୋ ପାଇଁ କିଛି କରିନାହାଁନ୍ତି, ପଖାଳ।
ହୁ ହୁ ହୁ ହୁ ହେ।
କଅଁ କରିଆ, ଏତେ ଦୁଃଖ କଅଁ କରିଆ?
ହଁ, ଆମର ଦି ଜଣ ଆଇଁଷ ଖାଉନୁ ନା, କଅଁ କରିଆକୁ ପଡ଼ୁଚି? ମୁଁ ଏକୁ ଏକୁଟିଆ ଯେତେବେଳେ ଖାଉଥିଲି, ମୋର ପୋଡି ଜାଳିକି ଖାଇଦଉଥିଲି। ହଁ ଆଉ ନହେଲେ ମୁଁ ଏକୁଟିଆ ଖାଉଥିଲି, ମୋର ପୋଡ଼ିଦିଏ ବି ଗୋଟେ, ନହେଲେ ଯାହା ସିଝା ସିଜି ମୁଁ ସେୟାକୁ ଦଳିକି ଖାଇଦେବି।
ସେୟା, ସମସ୍ତଙ୍କ ଘରେ ଆଇଁଷ ଖାଉଛନ୍ତି, ମୁଁ ଏକାଟିଆ ଖାଉନି। ଆଉ ସେ ମୋ ଲାଗି ଆହୁରି ସେ ଆଇଁ ଯିଏ ଆଇଁଷ କଲା ପରେ ସେ ଘରେ ଯଦି ମୋଲାକି କଣ ସାଧା କରିବେ, ମୁଁ ସେ ସାଧା ଜିନିଷ ବି ଖାଇବନି।
କେମିତି ଖାଇବ ସେଇଥିରେ ଘାଣ୍ଟି ଘୁଣ୍ଟି ପକେ
ସେ ଘାଣ୍ଟି ଦେଇଥିବେ, ଆଉ ଗନ୍ଧେଇବନି।
ସେଇ ଯୋଗୁ ଉଁ ଉଁ ଉଁ ଆଇ ସେ ପଖାଳ ହଉ ପଛେ ଦେଖିଆ ଚାଟା ବେଳକୁ ଇପି ଫିପି ଆଣି ଟିକେ କରିକି କଣ ଟିକେ ଖାଇଦବା ଆଉ।
ହଁ ହଁ ମ ଇପି ତ ଆହୁରି ବଢିଆ। ଟିକେ ପକେଇଦବ ଗାଜର ଫାଜର ପକେଇଦବ ଟିକେ ମିଞ୍ଚେଇ କରିଦେଇକି ଖାଇଦେଇ ଆରାମସେ ପୁରା ପେଟ ଥଣ୍ଡା ଆଉ।
ହଁ।
ଆଉ।
ଆଉ ସାନ ଭାଉଜ କଁ ଖାଇକି ଶୋଇଲେଣି ନା ସେ
ଖାଇନେଇ। ସେ ଖାଇନେଇ ଭାଇ ଖାଉଛନ୍ତି, ସେ ସାନ ଭାଇ ଖାଉଛନ୍ତି ସେ ଖାଇ ସାଇଲେ ଖାଇବ।
ସିଏ ଏନା ଆଇଲେ ତ ଶାଶୁ ଗାଦେଇ ପାଦେଇକିରି ଖାଇଲେ, ଖାଇସାରିକି ସେ ହେଟୁ ଖାଇବେ ଆଉ ମୁଁ ବି ଯିବି ତଳକୁ ଯାଇ ଖାଇବି ଖାଇନି ବା ମୁଁ ବି ସକାଳୁ ଭା
କଁ ଖାଇବ କେତେବେଳେ ଆସିକି ହେଲାଣି
ସେ ଜଳଖିଆ ନେଇ ଆସିଥିଲେ ସୁମି କି ଟିକେ ଡାକିଥିଲି ଜଳଖିଆ ଫଳିକିଆ ଆଣିଥିଲେ ମୁଁ ଆଙ୍କୁ କହିଥିଲି ଇଟିଲି ତକାରୀ ବରା ଆଣିଥିଲେ। ମୁଁ ସୁମିକି ଡାକି ସୁମି ଲୋମାନି ଏସବୁ ଏଗା ଆସଥିଲେ ଖାଇବାକୁ। ଖାଇକି ଗଲେ ସେ ସବୁ ଖାଇକିରି ଗଲେ। ଆଉ ତା ଦେହରେ ଜଳିଖା ଖାଉଥିଲୁ, ଜଳଖିଆ ଖାଇ ଦେଇଥିଲି। ଖାଇକି ପାଣି ପିଇ ଦେଇଛି କଷିକି ଆଉ କଣ ଭୋକ କରୁଛି, ଏକାଥରେ ପଖାଳ ଖାଇବି ଆଉ।
ସେଇ ପା ମୁଁ ଦଶଟା ବେଳେ ପଖାଳ ମୁଟେ ଖାଇଥିଲି ମତେ କାଁ ଏ ପର୍ଯ୍ୟନ୍ତ ଭୋଗ କରୁଛିିକି ମୁଁଟା ଭୋଗ କରୁନି।
ମୁଁ ବା ସେ ପଖାଳ ବ ଖାଇବି ଏତେ ଡେରି ହେଲାଣି ନା ଗରମ ଜମା ଖାଇହବନି।
ଆ ଶିକ କି ହେଲାଣି ସାଢେ ଦିଟା ହେଲାଣି ଆଉ କଣ ତମକୁ ପଖା ଖା ଏ ଯୋଉ ଗରମ ଆଉ କଁ ଖାଇପାରିବ। ପଖାଳ ମୁଟେ ଖାଇଯିବ ଭଲ ହବ।
ତାପ ତାପରେ ଭଜା ଭର୍ତ୍ତା ହେଇଛି ସେ ଜୀବନୀ ଗରମ ଭାତ ରେ।
ସେ ଜୀବନି ମୁଡରୁ ସେ ପଖାଳ ସାଙ୍ଗରେ ସେ ଭଜା ଭର
ଭର୍ଚା ବରଯା ନଗେଇ ଖାଇଦେବି ଆଉ ଖାଇହବ।
ଆଉ।
କଁ କରୁଚନ୍ତି?
କିଛି ନାଇଁ ବସଚି ବା ଛାତ ଉପରେ।
ଛାତ ଉପରେ ଉଧୁ ଉଧୁଇଆ ଖରା ଛାତ ଉପରେ ବଇଚ।
ଆ ସେ ଘର ଗନ୍ଧ ଉଚି, ଆଉ ଛାତ ଉପରେ ବସିନି ଆଉ
ହଁ ତମ ଯୋଉ ଛାତ ପାଖରେ ଗଛ ବୁଛ ସବୁ କରରେ ଅଛି ସବୁ ନାଇଁ।
ହଁ ସେ ଗ ଛ ଅଛି ବୋଲିକି ତ ଆସିଚି ବସିବାକୁ ନଲେ ଆ ଛା
ନା ଆଜି ଟିକେ ପାଗ ବି ଟିକେ ଭଲ ଗହଳା ଦେଖେଇଛି।
ହଁ ଆଉ ଏତେ ବି ଗରମ ନାଇଁ ଆଜି ତଥାପି ତ ଗରମ ହ ଉଛି, ଝାଳ ଝାଳ ତ ଖାଲି ବୋହି ଯାଉଛି ଆଉ।
ନା ଗୁଳୁ ଗୁଳି ହେଲେ ପବନ ଟିକେ ଦଉଛି ତ ଭଲ ଲାଗୁଚି ଟିକେ।
ହଁ ଆଜି କିନ୍ତୁ ଗରମ ହେଲେ ଟି ପବନ କିନ୍ତୁ ଦ
ହ ହଁ ଆଉ ତମର ତ ସେ ଦି ତିନିଶର ଖାଲି ଆଇଁଷ କରି ଫଟଉଥିବେ ସମସ୍ତଙ୍କର
ସମସ୍ତେ ପା କ ଜଣିଏକି।
ଆଉ ସମସ୍ତେ ଖାଇ ତମରି ଏକା ଖାଇବ
ଜ ଜଣିଏ ହେଲେ ଗୋଟେ କଥା ସେପଟେ ନାଇଁ ସେଇନା ଅଛି ସେ ଯାଇଁକି ଯିବ ଜୁଲାଇ ପରେ ଯିବ।
କାଇଁ?
ତାଇନା ତା କଲେଜ ଖୁଲିନି ତ ସେଇ ଯୋଗୁ ସେ
ହଁ ହଁ ହୁଁ ହୁଁ। ହଁ ଭାଇ ବାପା ଆସସାଇଲେଣି।
ହୁଁ ବାପା ସବୁ ଖାଇକଖୁଇକି ବାପା ପଳେଇଛନ୍ତି ଏ ମାର୍କେଟେ। ତାପରେ ବୋଉ ଆରିଆ ସବୁ ଖାଇ ଖୁଇକି ମାଜି ମୁଜି ଦେଇକି ସବୁ ଆସିକି ଏ ଉପର ଶୋଇଛନ୍ତି। ସୁପରର ପା ଆଇଁଷ ଗନ୍ଧଉଚି।
ଓ ହୋ ହୋ ତମେ ନହେଲେ ପଳ ନା ସାସ ଘର ଆଡେ ଶୋଇବ।
ତାଙ୍କର ପା ଶୁଖୁଆ ପୋଡା ହେଇଛି।
ହା
ଅ ଯୋଉ। ଖୁଡ଼ିଘରୁ ଆଇଥିଲା ତାଙ୍କ ବାପଘରୁ ଆଇଥିଲା ରଜଭାର। ବୁଝିଲ ମିଠା ଦେଇଥିଲେ ମୁଁ ମି ଠା ନେଇଛି ବାଣ୍ଟିଆକୁ ମୁଁ ପଶିଲିନି ଗା ଘରେ କାହନା ସମସ୍ତ ର ଆଇଁଷ ହେଇଛି। ମୁଁ ଭାବିଲି ତାଙ୍କ ଘର କାଳେ ଆଇଁଷ ହେଇନଥିବ ପଶି ଗଲି ମିଠା ଟା ଦେଇଦେଲି ହେଲା। ତାପରେ ଯେ ବେଳେ ମତେ ମୋତେ ନୁହେଁ ସ ଆ ଆ ଆଇଁଷ ଯଦି ହଉଥିବ ମତେ ସାଙ୍ଗେ ସାଙ୍ଗେ ବାସ୍ନା ସୁ ମାନେ ମୋ ନା କରେ ପସଯିବ ବୁଝିଲ ମୁଁ ନା ନାକ ତିନିଥର ଟେକିବି ମୁଁ କହିଲି ନା ସେ ତ ଆମ୍ୱୁଲ ଝୋଳ ଲଗେଇ ଖାଉଛି ବ ମାଛ ନେଇଥିବ। ଆଲୋ ଆଲୋ ସେପଟୁକୁ ଅନେଇଲା ବେଳକୁ ସେ ଶୁଖୁଆ ପୋଡିକି ଖାଉଛି।
ହୁଁ ହୁଁ ହୁଁ ଶୁକୁଆ ପୋଡ଼ିକି ସାର ଖାଉୁଛନ୍ତି ନା ମ ଶୁଖୁଆ କିଏ ସାର ଖାଉଥିଲେ ନା ବୋଉ ଖାଉଥିଲେ?
ହଁ ବଡ ବୋଉ ପା।
ଓ ହୋ। ଓହ ସାର ବା କହୁଥିଲେ ମୁଁ ଖାଉଥିଲି ଅଣ୍ଡା ଆମଲେଟ ହେରିକା ନା କଣ।
ହୁଁ ହଉ ଭାଉଜ ଯାଆ ଚିକିି ଦିଇଟା ଏକୋଇିଶ ହେଲାନି ତମେ ଯାଅ ଟିକେ ଖାଇଦବ।
ହଉ ହଉ ହଉ ହଉ ଯା
ଅ ମୁଁ ରଖୁଛି ଆଁ।
ହଁ ହଁ।